ତମ ଆଡେ ବର୍ଷା ଫର୍ଷା ହଉଛି ନା ହାଡେ ପଠେଇମି କି।
ହଉଛି କି ତମର।
ମୁ ଟିକେ ପଠାନ୍ତି ଭାବୁଛି, ବସ୍ତା ଫସ୍ତା ରେ ପସେଇକିନା ପାଣି ଡ୍ରମ ରେ ପସେଇକି ପଠେଇମି।
ହୋ ଆମର କାଲି ହେଇଥିଲା ଟିକେ।
ମା ଗୋଟେ ପାଣି ବୋତଲ ଟେ ଅନେନି ପିଇବି ହ୍ୟାଲୋ।
ଆମର କାଲି ହେଇଥିଲା ବର୍ଷା, ପବନ ହେଇଥିଲା ଜୋରସୋରେ ଆଉ ବର୍ଷା ଅଳ୍ପ ପବନ ହେଇଥିଲା କିନ୍ତୁ ଆଜି କାଇଁ ବର୍ଷା ଫର୍ଷା ନାଇଁ ଟିକେ ପବନ
ଥିଲା ଖାଲି ପବନ ଉଡେଇନେଇଗଲା ମାନେ ଚିଆର ଉପରେ ବସିଥିଲି ମତେ ଟେକି ନେଇକି ଆମ ଛା ଛାତ ଉପରେ କଚାଡ଼ି ଦେଲା ମୁଁ ଦୌଡ଼ି ପଳାଇଲି। ବିଶ୍ଵାସ କର ହଉ ଉଡେଇ ନେଇଗଲା, ମୁଁ ଜଣଙ୍କ ସହିତ ଫୋନରେ କଥା ହଉଥିଲି ନା, ନା ମୁଁ ମୁଁ ଚେୟାର ଉପରେ ବସିିଥିଲି ତମେ ବି ବିଶ୍ୱାସ କର ଏମତି ଉଡେଇ ନେଇଗଲା ସେ ଲୋକଟା ସହିତ କଥା ହଉଥିଲି ଗୋଟେ ଝିଅଟେ ସହିତ କହିଲା କଣ ହଉଛି ଏମିତି ପବନ ଉଡେଇ ନେଇଗଲା ଉଡେଇ ନେଇଗଲା ଉଡେଇ ନେଇଗଲା ହଉଛି ମତେ ତାଜା ଉପରେ ବସେଇଦେଲ। ସେଇଥିପାଇଁ ବିଶ୍ୱାସକର ଆଜି ଡରିକି ଶାଶୁମାଙ୍କୁ ବସିିକି ତାଙ୍କ ଗୋଡ଼ ଉପରେ ବସିଛି ଦି ଜଣ ଲୋଡ୍ କାଳେ ନବନି ପବନ ଆଜି ନବନି ଆମକୁ ହେଲା।
ନା, ନା ପବନଟା କାଲି ଜୋରସେ ଦେଇଥିଲା କହିଲେ ଆମ ଆଡେ ପବନ ହେଇଥିଲା ପରା
ପବନ ନା ଉଡେଇ ନେଇଯିବ ନା ମୋ ଜୀବନ
ନା ପବନଟା ଦଉଚି ନା ଜୋରେ କାଲି ଦେଇଥିଲା ଇଆଡେ ଆଉ ଆଜି କଣ ଆଜି କଣ ରୋଷେଇବାସ କରି ଥିଲ ଦିନରେ ଆଇଟମ୍ ସବୁ କଣ କରିଥିଲ?
ଆଜି ବା ମଙ୍ଗଳବାର ଆମର ରୁଟି କରିଦେଲି ମିକ୍ସଭେଜ କରିଦେଲି। ଯାଅ ଟିକେ ମିକଭେଜ୍ କରିଦେ ରୁଟି ମିକ୍ସଭେଜ୍ ବା
ଦିନରେ କଣ ହେଇଥିଲା ଦିନରେ ହେଇଥିଲା?
ହଁ ଆମର ଅରୁଆ ମାନେ ବୋଉର ମୋର ପଖାଳ ଖାଇଦେଲୁ ଆଉ ସମସ୍ତେ ରୁଟି ମିକ୍ସଭେଜ୍ ଖାଇଦେଲେ ନା ସମସ୍ତଙ୍କୁ ପସନ୍ଦ ବି ଆମର ଯଦି ବାର ତୀର୍ଥ ଥିବ ଶୁକ୍ରବାରିଆ ମଙ୍ଗଳବାରିଆ ଆମର ଟିକେ ବିନା ପିଆଜ ରସୁଣ ସେଦିନ କାଲି ଆକ୍ଚୁଆଲି ନଣନ୍ଦ ଆସିଥିଲେ କହୁନଥିଲିକି ଅରୁଆ ଡାଲମା ଭଜା ପୂଜା ଘେରିକା କରିଥିଲି କାଲି ଅରୁଆ ଖାଇଲେ ପୁଣି ଆଜି ଖାଇବେ ପୁଣି ଶୁକ୍ରବାର ଦିନ ଅରୁଆ ଖାଇବେ ତ ସେଇଥିପାଇଁ ମୁଁ ଦେ ଥାଉ ଅରୁଆ କରିବିନି ଅରୁଆ ପଖାଳ ଥିଲା କାଇଁକିନା ଅ ଭାତ ଯଦି ନଥାନ୍ତା ମୁଁ କରିଥାଆନ୍ତି ନିହାତି ଭାତ ତ ମୋ ପାଇଁ ଥିଲା ବୋଉ ପାଇଁ ଥିଲା ଆଉ ଟେନସନ୍ କଣ ପାଇଁ। ହଁ ପଖାଳ ଭାତ କରିଦେଲୁ ତାକୁ ଟିକେ ଦହି ଫହି ପକେଇକି ଗୋଟେ ଛୁଙ୍କ ଦେଇଦେଲି ହେଲା।
ହଁ, ହଁ
ତାପରେ ଟମାଟୋ, ଭେଣ୍ଡି ତାକୁ ଟିକେ ଚକଟା ଚକଟି କରିଦେଲୁ ମିକ୍ସଭେଜ୍ କ କରିଥିଲି ତ ଥିଲା ମଟର ଆଳୁ ତରକାରୀ ଆଳୁ ମଟର ଥିଲା ତାକୁ ଚକଟି ଦେଲୁ ଆଉ ପାମ୍ପଡ ସେକିଦେଲୁ ମାନେ ଛାଣିକି ମତେ କାଲି ଛାଣିିଥିଲି। ଆଜି ସେକିଦିନି ସେକିଦିନି ଟିକେ ବେଶୀ ଟାନ୍ ଟାନ୍ ଲାଗେ ଭଲ ଲାଗେ ଆ ଛାଣି ଛାଣିଣା କ୍ଷଣି ଜଳଦି ନର୍ମା ହେଇଯାଏ। ଆଉ ପଖାଳରେ ଖାଇବା ପାଇଁ ବାସ ଏତିକି ଆଇଟମ୍ ଆଜି କରିଥିଲି ବେଶୀ କରିନଥିଲି ଖାଇଦେଲୁ। ଆ ଶୋଇ ପଇଲୁ ଶୋଇବାଇ ଘଣ୍ଟେ ଦେଢ ଘଣ୍ଟା ଉଠିଲି ଉଠିକି ନା ମାନେ କୁହନ୍ତିନି ବୋଉଙ୍କ ଆଗରେ କହିଲି ମୁ ବୋଉ ସମସ୍ତଙ୍କ କଥା ଏତିକି ଫୋନ୍ କରୁଛି ସମସ୍ତେ ଏ ବିଜି କହିଲେ ତୁ ଆମର ସମସ୍ତେ ସବୁଠୁ୍ ଫ୍ରୀ ଅଛୁ ତୁ ଆଗ ବୁଝ୍ ଟାଏଡ୍ ବୁଲି ବୁଲିକି ଫୋନ୍ କରୁଛି ହେଲା ଫୋନ୍ ବୁଲି ବୁଲିକି ଫୋନ୍ କରଛି ମତେ ଲାଗିଲା ସିଏ ନୁହବେ ଧଇଲ ଟିକେ ଗୋଟେ ଚାଲୁଚି ଅନ୍ଧାର ହେଇଚି ନା ଆମ ଗୋଟେ ଗାଡି ରଖିଥିଲେ ଗାଡି ସେପଟ ଅନ୍ଧାର ହେଇଛି ବେଲଗଛ ମୂଳରେ ପ୍ରାୟ ଶିବଙ୍କର ଭକ୍ତମାନେ ବୁଲୁଛନ୍ତି ଆମ ସାପ ପାଦଟା ପକେଇ ଯୋଉ ସାପ ମାପ କଣ ସିଏ ତାର ବୁଲି ପଡିିଚି ମୁଁ ଦୌଡି
ନାଇଁ ଏ ଖରାଦିନ ହେଲେ ଅତି ଗରମ ହେଲେ ସାପ ଫାପ ରେ ବାହାରନ୍ତିନି କି ଅତି ଗରମ ହେଲେ ବି ବାହାରିବେ ନା ସାପ ଏଇ ଯୋଉ କଣ କହିଲ କଙ୍କଡାବିଛା ଏଇରା ସବୁ ଆସି ବାହାରିବେ ପରା
ସେ ସାପ ମୋର କିଛି କଲାନି ମୁଁ ଜଣଙ୍କ ସହିତ କଥାହଉଛି କହିଲେ ସାପ କିଛି କଲାନି ମୁଁ ନା ସେ ଜାଣିଛି ମୁଁ ଭଲ ପିଲାଟା କାଇଁ କାମୁଡିବ ମୋ ଘର ସଂସାର ଭାସିଯିବ।
ହୁଁ। ସିଏ ବି ଗୋଟେ କଥା। ଆଉ ରାତିରେ ଫେଣେ କଣ ହବ?
ଏ ହୁଁ ହୁଁ ଆକଚୁଏଲି ପୁରା ସକାଳେ ଆଉ ଟି ଆଉ ଟିକେ ଆଉ ଟିକେ ମୁଁ ପିଇଦେ ହାଲୋ।
ହୁଁ।
ସଖାଳେ ମଟର ଆଳୁ ତରକାରୀ ରୁଟି କରୁଥିଲି ହେଲା।
ଉଁ ହୁଁ।
ସେଇଟା ଥିଲା ରଖିଦେନି ଅଧା। ସକାଳେ ଖାଇଦେଲି ଆଉ ରାତି ପାଇଁ ଆଉ ଏଇ ଖାଇବନି ଖରାବେଳେ ସେଟା ବି ଥୁଆ ହେଇଗଲା ଦି ପ୍ରକାର ଆଇଟମ୍ ଅଛି ଆରାମ ସେ ରାତିରେ ଖାଇଦେବେ ଆଉ କିଛି କରିବେନି। ହା କାଲି ତ ଜାଣିଚ ଆଇଁଷ ବାର। କାଲି ସକାଳୁ ଯେ ରାତି ପର୍ଯ୍ୟନ୍ତ ବାଡେଇ ହବ ଆଇଁଷ ଆଉ।
ଉ ହୁଁ।
ଗୋଟେ ବାର ନା। ସପ୍ତାହରେ ୟେସ୍।
ରବିବାରେ ଖାନ୍ତିନିକି ତମର?
ନା ନା ସେମାନେ ଖାଆନ୍ତି। ଆମେ ବୋଉର ମୋର ଖାଉନା କାଲି ହୋଉଚି ଆମ ପାଳି।
ଓ ସେଥିରେ ଫେରେ ଅମେଇଷା ଫମେଇଷା ପଡିଲେ ଆଉ ଖାଇହବନି।
ତୟା ଆରେ ମୁଁ ତ କୋହୁଚି କାଇଁ ମତେ ସମସ୍ତେ ମୋ ମାଇଁ ଶାଶୁ ମାନେ ସମ ସ୍ତେ ଯୋଉମାନେ ଫୋନ୍ କରିକି କହିବେ ମା ତୁ କଣ ପାଇଁ ଖାଉଚୁ ତାହେଲେ ନାଁ ଟା କରୁଚୁ ସ ଶାକାହାରୀ ହେଇଯାଉନୁ ଆଉ ସେ ମାଂସାହାରୀ କାଇଁ ହୋଉଚୁ, ମାନେ ହୁଅନ୍ତା ଯେ କୁକୁଡା ଛାଡି ମନ ଦୁଃ ଖ ତୁ ଏତେ ଖାଉଥିଲୁ ମୁଁ ନଖାଇଲେ ମନ ଦୁଃଖ ହୋଉଚି। ସମସ୍ତେ ଖାଉଚନ୍ତି ତୁ ବି ଖାଇଦେ।
ହଁ ସିଏ ବି ଗୋଟେ କଥା। ଆରେ ଜଣେ ଜଣେ ଜଣେ କିନ୍ତୁ ପ୍ରକୃତିରେ କୋହୁଚ କି ଜଣେ ଜଣେ ବିରକ୍ତ ହେଇକି ଛାଡିଦେବେ ଆ ଆରେ ଗୋଟେ ସପ ଆଠ ଦିନରେ ମୁଁ ଥରେ ଖାଇମି ଆଉ ସେଇଟା ବି ଫେରେ ଖାଇ ହବନି।
ମୋ ବୋଉ କୋହୁଚନ୍ତି ତୁଯଦି ଛାଡିବୁ ତତେ ଘରୁ ବିଦା କରିଦେବି ଆଉ କୁଆଡେ ଛାଡିମି। ନିଅ ମ।
ନା ନା ତାର ଆଇଁଷ ଟା ବି ଅତି ଖାଇବା ଟା ଭଲ ନୁହଁ କିନ୍ତୁ ତା ଲିମିଟ୍ ଅନୁସାରେ ଖାଇବାଟା ବି ଠିକ୍।
ତମେ ଯୋଉ ମତେ ନମ୍ବରଟା ଦେଇନଥିଲ ନା। ସେଇ ନମ୍ବରଟାରେ ଆଜି ହ୍ୟୁଟସ‌ଆପରେ ଯୋଉ ନମ୍ବରଟା ଦେଇଥିଲ।
ହୁଁ।
ସେ ଝିଅଟାକୁ ଫୋନ୍ କଲି। ମୁଁ କହିଲି ଝିଅ କଥା ହବା କହିଲା ହଁ ହଁ। ମୁଁ କରିମି କହିଲା ଏଇଖିଣା ପା ପାଠ ପଢିବି।
ଉହୁଁ ଉହୁଁ ହୁଁ ହୁଁ।
ମୋ ନମ୍ବରଟା ରଖିକି ତମର ପାଞ୍ଚଟା ମୋର ପାଞ୍ଚଟା କରିବା କହିଲା ହୋଉ ମୁଁଇଁ କଲିି। କହିଲା ହଁ ଆଜ୍ଞା। ହାଲୋ।
ହଁ ।
ହୁଁ ତମେ କଣ ରୋଷେଇ?
ଆମର ଆଜି ଛତୁ ହେଇଚି ଆଉ ରୁଟି।
କାଲି ଜାଣିଚ ନା। ଆମର ଯଦି ସକାଳ ଆଇଟମ୍ ଏଇ ଛ ତମେ ଆ ଅଣ୍ଡା ତରକାରୀ ଟା ଦେଖିନ।
ଅଣ୍ଡା ମାନେ ସେ ଯୋଉ ହଁ ଦେଖିଚି ଅଛି ହଁ।
ଅଣ୍ଡା ତରକାରୀ ଦେଖିନ?
ହଁ ହଁ ଦେଖିଚି ଦେଖିଚି।
ଭଲ ଲାଗିଲା ନା?
ଆରେ
ହା
ହଁ ହଁ ଖାଇଚି ଖାଇଚି ମୁଁ ଖାଇଚି ମୋ ଝିଅକୁ ବି ଦେଇଚି।
ଭଲ ଲାଗିଲା ତ ଚୋପା ବାହାରିନି ତ?
ହୁଁ ଚୋପା ଟା କେମତି ବାହା ତମେ କଣ ତମେ ତ ତରକାରୀ ଟା ବୋଧେ କରିନା ମଗେଇକି ଆଣିଥିଲ ନା କଣ ତର ସେଇଟା ତମେ କରିଥିଲ ଚୋପା ଟା କେମିତି ବାହାରିବ।
କୁକୁଡା ଅଣ୍ଡା ସମସ୍ତେ ଖାଆନ୍ତି ମୁଁ ଏଟା ଗାଈ ଅଣ୍ଡା କରିଥିନି।
ଆରେ ଚୋପାଟା କେମିତି ବାହାରିବ ତମେ ତ ଚୋପାଟା ଶୁଣ ଚୋପାଟା ଛଡେଇକି ଗଣ୍ଡାଳୁ କୁ ଭାଜି ଥିବ ନା କଣ
ହଁ ଚୋପା ଶୁଣ ଚୋପା ଟା ଛଡେଇକି ଭାଜି ଥିଲି ମୁଁ ଜାଣିଶୁଣିି କହିନି ଏବେ ଯେହେତୁ ଗାଈର ଅଣ୍ଡା କୁକୁଡା ଅଣ୍ଡା ଟା ଟାଣେ ଗାଈ ଅଣ୍ଡା ଟା ପୁରା କେତେ ନରମ
କଳି ଯୁଗରେ ସବୁ କିଛି ବି କଳି ଯୁଗରେ ସବୁ କିଛି ସମ୍ଭବ ହଉଚି କି ଛି ମାନେ ସବୁ ପଶିବୁ ନୂଅଁ।
କଣ କହୁଚ କଳି ଯୁଗ କହୁଚ ନା କଳି ଯୁଗ କହୁଚ?
କଳି ଯୁଗ ପୁରା।
ଆଚ୍ଛା କଳି କୋଉ କଳି?
କୋ ଏଟା ହେଲା କ।
ନା ମୁଁ ଭାବେ କାଳି ଯୁଗ ନା କଣ ଜଗନ୍ନାଥ କାଳିଆ କାଳିଆ କାଳି ଯୁଗ।
ସେଏକା କଥା ନୁହଁ କି?
ଆଉ ତମର ଆଜି ଛତୁ କରିଥିଲ।
ନା କରିନହୁଁ କରିମୁ ରାତିରେ ଛତୁ ହବ ରୁଟି ହବ।
ମଣିଷ ଖାଆନ୍ତି ନା ଛତୁରା?
ନାଇଁ ଗୋରୁ ମାନେ ଖାଆନ୍ତି ଆମେ ତ ସେଇଆ ନା।
ଆଚ୍ଛା ତମ ନାଁ କଣ ବଉଳା ଗାଈ, ବଉଳା ଗାଈ ନା ତମେ?
ନା ନା ଦୌଡା ଗାଈ ନୁହଁ ମୁଁ ହେଲା ବର୍ଷା ଗାଈ।
ଉଁ ମୁଁ ବେଶୀ ଦୌଡିିନି ବେଶୀ ଦୌଡ଼େଇନି ଦେଶି ବସେ, ମତେ ବସିବାକୁ ଭଲ ଲାଗେ ହଁ।
ହଁ ହଁ ମୁଁ କହିଲି ତମେ ଯଦି ଗାଇ ତମର ତମେ ଗଈ ନା ତମର ଘରେ ଗାଇ ଅଛି। ଅଛନ୍ତି କେତେ ଲିଟ ର ନେଖା କ୍ଷୀର ଦଉଚନ୍ତି କିହିଲ?
ଉଁ
ମୁଁ କାଲିକି ତମକୁ କହିବି ଆଉ ମାପିକି ଓଜନ କରିକି ଆଉ।
ଉଁ କେତଟା ଗାଈ ରଖିଚ?
ଉଁ।
ତମର ଆମ୍ବ ସବୁ ଗଛରୁ ଝଡିଗଲା ନା ଆମ ଆମ୍ବା ଜମା ଏଇଖାନା ଝଡିବନି ପୁରା ଜୁନ ଜୁଲାଇ ବେଳକୁ ପାଚିବ।
ଜୁନ୍‌ ଜୁଲାଇ ବେଳକୁ ପାଚିବ ଜୁନ ମାସରେ ପାଚିବ, ଜୁଲାଇ ବେଳକୁ ଆଉ କଣ ଥିବ ପାଚି
ନାଁ ନାଁ ନା ଆମର ଜୁଲାଇ ପର୍ଯ୍ୟନ୍ତ ବି ଆମ୍ବ ଟା ରହେ ତମକୁ ଦେଖେଇଦେବି ଭିଡିଓ
ଏଁ ରହେ ରହିବନି କି ଗଛରେ ଗୋଟେ ଗୋଟେ।
ନାଁ ଗୋଟା ଗୋଟା ନୁହଁ ଆମର ତ ଗୋଟେ ବି ଖସିବନି ପୁରା ଠିକ ଜୁଲାଇ ମାସ ସମସ୍ତ ତମର ସରିବ ଆମର ଆରମ୍ଭ ହବ। ନାଁ ସମସ୍ତଙ୍କର ଆମ୍ବ ସରିବ ଆମ ଆମ୍ବ ଆରମ୍ଭ ହବ। ତମେ କହୁନ ଏଇଖିନା ଗଣ ହାଇବ୍ରିଡ ନୁହଁ ମଁ ଏଟା କି ଗଛ ଟା କି କଲିମି କଲିମି।
ଓହୋ କଲିମି ଗଛ ଆମର ତ କଲିମି ଆମ୍ବ ଖସିଲାଣି ପାଚିଲାଣି।
ନାଁ ଆମର କିନ୍ତୁ କିଛିହେଇନି ଆମର ସବୁଠୁଁ ଲାଷ୍ଟ ହେଲା ଦେଖ ଯୋଉଁ ସଂକ୍ରାନ୍ତି ହେଲା ବଉଳ ସଂକ୍ରାନ୍ତି। ବଉଁଳ ନାଁ ସରି ବଉଁଳା ଅମାବାସ୍ୟା
ହୁଁ।
ସମସ୍ତଙ୍କ ଘର ବଉଁଳ ହେଲା ଆମର ହେଲାନି ହେଲା ତାପର ମାସ ଥରେ ଯୋଉଁ ଗୋଟେ ସଂକ୍ରାନ୍ତି ପହିଲା ନାଁ ଅମାବାସ୍ୟା ସେଇଥିରେ ବୋଉଁଳ ଆରମ୍ଭ ହେଲା। ହୁଁ ହୁଁ ହୁଁ ହୁଁ
ଓ ହୋ ମାସେ ଏପଟ ସେପଟ ସେଇ ଅନୁସାରେ ପାଚିବ ଆଉ।
ତମର ସ ସମସ୍ତଙ୍କର ଆମ୍ବ ହେଲା ଯେତେ ସେତେବେଳେ ବଡ ବଡ ହେଲା ହେଲା ଆମର ଟୁଇଁ ଟୁଇଁ ଆରମ୍ଭ ହେଲା। ମାନେ ଆମର ଟିକେ ଲେଟ ମାନେ ଡେରି ଡେରି ବିଳମ୍ବ ଗାଡି ହେଲା। ଗୋଟେ କଥାରେ ନାଇଁ ଯା ଯାତ୍ରିମାନେ କୃପେୟା ଧ୍ୟାନ ଦିଅନ୍ତୁ ସମସ୍ତଙ୍କ ଆମ୍ବ ପାଚିଲା ପରେ ଆମ ଗଛରେ ଆମ୍ବ ଟା ପାଚି ପଚିବ। ସେଥିପାଇଁ ଆପଣ ଅନେଇକି ଥିବେ ଖାଇବେ।
ଓଁ ହଁ ସେମତି ଆଉ।
ପୁରା ଭଲ ଲାଗେ ନାଁ ଷ୍ଟେସନ ଫେସନ ରେ ଯୋଉଁ କଥା କୁହନ୍ତି ୟାତ୍ରୀ ମାନେ କ୍ରିପେୟା ଧ୍ୟାନା ଦିଅନ୍ତୁ- ଗଡି ନମ୍ବର ସୁନୁ- ଏକ ପାଞ୍ଚେ ଚାରି- ମୋତେ ତ ସବୁଥିରେ କହୁଛ ସେଥିପାଇଁ ପ୍ରାୟ- ଯମ କହୁଛି ରହିଥା ତୁ ଆଉ ଏତେ ବାଇଆ ହୋନା ମୁଁ ତୋତେ ନେଇଯିବି ଜଲଦି।
ଅଁହଁ ପବନ ଟିକେ ଦଉଛୁ ଭଲ ଲାଗୁଛି ଏଠି ବସିଲା ବେଳକୁ।
ଗୀତ ଗାଉନା ପବନରେ ପବନ ଯୋଉଁ ଗୀତଟା ଗାଉନା।
ନାଇଁ ନାଇଁ ଗୀତ ଗାଇବି କଣ ମୋ ଝିଅ ପାଠ ପଢିବ ନାଁ ସେ ପଢୁଥିଲା ମୁଁ ପା ଗୀତ ଗାସ- ଆସିଲି ସେ ପାଠ ଟା ପଢିବ ନାଁ ମୁଁ ତାକୁ ଯାଉଛି ଟିକେ ବସିକି ପାଠ ପଢେଇମି।
ହୁଁ ହୁଁ ହଁ ମୁଁ ବି ଟିକେ ତାଙ୍କୁ ପଢେଇଥାନ୍ତି ୱାଲେଆନିମ୍ଲସ ହେରିକା ପଚାରିଲି- ହଁ ସେତାର କହିଲା ମାମା ଏଇଖିଣା ମୁଁ ପାଠ ପଢିବିନି ମୁଁକହିଲି ଠିକ ଅଛି ତୁ ବୁଲୁଥା ତାହେଲେ ଆଉ ଟିକେ-
ହଁ ଛୁଆଙ୍କର ଫରେ ମନ ଥିବା ଦରକାର ଆମେ କାଲି ଜବରଦସ୍ତି କି ପାଠ ପଢେଇଲେ ସେ କଣ ପଢିବେ କି?
ମୋର ରୁଟି ବି ଥାକେ ଥୁଆ ହେଇଛି ମୋର ଖରାବେଳେ କରିଦେଇଥିଲି ଏଇକ୍ଷିଣା ଖାଲି ଗରମ କରିଦେବି ଖାଇଦେବୁ ଯା ସଇଲା।
ହାଁ ନାଁ ତୁମର ରୋଷେଇ ନାହିଁ ନାଁ ସେଇଥିପାଇଁ ଏତେ ଟେମ୍ପର ଦେଖଉଛୁ।
ହେଃ ହେଃ ଅନାନି ହେଃ ଟେକିକି ଫୋପାଡି ଦେବି ହାଁ। ସେଗୁଡ଼ା ଯୋଉଗୁରା କରିଥିଲି ସକାଳେ କଣ କିଏ? ଆସି କରିକି ଦେଇଥିଲା।
ରୁଟି କରିନି ରୁଟି ଖାଲି ଦଳି ଦଳି ଦେଇକି ଆସିଛି ଗଲେ ରୁଟି କରିମି ସେ ଯୋଉଁ ଗ୍ୟାସ।
କିନ୍ତୁ ବାପା ଖାଇବେ ଗରମ ଗରମ ତାଙ୍କ ପାଇଁ ସେଟା ହଉଛି ଦଳିକି ସାଙ୍ଗେ ସାଙ୍ଗେ କରିବି ହେଲା। କିନ୍ତୁ ମୋର କଣ କହିଲ ଉଁ ମଁ ଠେଇଁ ଯୋଉରା କରି କରିଥିଲି ସଖାଳେ ସେଇରା ମୁଁ କରିୁଛି ନାଁ ଆଉ କଣ କିଏ? କରୁଛି କି ମୋର ସେଥିପାଇ କରିଦେଇଥିଲି ବଞ୍ଚିଯାଇଛି ଅଛିତ ଆଉଁ। ତାପରେ ଏମାନେ କଣ କହିଲ ଟିକେ ରୁଟିରେ ତେଲ ମାରିକି ଘଷିଦେଲେ ସେମାନେ ଗରମ କରିଦେଲେ- ଆମର ଭଲ ପାଆନ୍ତି ଖାଇଦିଅନ୍ତି ବଢିଆ ଲାଗେ। ଅ ହଁ ଜାଣିଚ ନା ସେ ବାସି ରୁଟିରେ ଉପମା ହୁଏ? ମୁଁ ତମକୁ ପାଞ୍ଚ ମିନଟି ପରେ କଲ କରୁଚି ତମେ ଶୁଣିବ ମୁଁ ରଖୁଚି ମୋ ପୁଅ କଣ ପାଇଁ ଏମତି ବାଡ଼େଇି ପିଟି ହେଲାଣି ହେଲା।
ଓକେ।